ହ୍ୟାଲୋ।
ହଁ ଭାଇ, କଣ କରୁଛ?
ହଁ ହଁ ଭାଇ ମୁଁ ତ ଏବେ ଅ ଟିଫିନ୍ କରିକି ଆସିଲି ଏବେ ବସିଛି
କଣ ବ୍ରେକ ଅ ମାନେ କଣ ସକାଳୁ ସକାଳୁ କଣ ଏମିତି ଖାଇବା ପିଇବା?
ସଖାଳୁ ଆମର ତ ଡେଲି ଖାଇବା ହଉଛି ଛତୁଆ।
ହଁ।
ଆଉ ବେଳେ ବେଳେ ବାହାରେ ଖାଏ। ଅ ଇଟଲି ଫିଟଲି, ତରକାରୀ ଫରକାରୀ ଖାଏ ବାକି ମୁଁ ଆଜି ଛତୁଆ ଖାଇଛି। ଆଉ
ହଁ ଛ ତୁଆ ହିଁ ଭଲ ହଁ ବାହାରେ ତ ସବୁବେଳେ ଖାଇଲା ବେଳକୁ ଯୋଉ ସବୁ ମାନେ ତେଲ ଜାତୀୟ ଖାଦ୍ୟ ଦେହରେ ଯେମିତି ସବୁ ହେଉଛି ଏଣେ ସେଥିପାଇଁ ଭଲ ଛତୁଆ ହିଁ ଭଲ। ସେ ମିକ୍ସଚର ହିଁ ବହୁତ ଭଲ ଦେହକୁ ବହୁତ ସୁସ୍ଥ କରିଥାଏ ବହୁତ ଭଲ।
ହଁ, ଯେମିତି କିି ଅ ଚୂଡ଼ା, ଗହମ, କାଜୁ, ବାଦାମ ଅ ଏ ସ ସବୁ ଅ ମିଶେଇକି ଗୋଟେ ପ୍ରକାର, ସୋଲା ହଁ ଏସବୁ ମିଶେଇକି ଗୋ ଗୋଟେ ପ୍ରକାର ଛତୁଆ ବନାଯାଏ ତ ସେଇ ଛତୁଆ ଘରେ, ନିଜେ ବନେଇକି
ହଁ।
ତ ସବୁଦିନ ସଖାଳୁ ଖାଏ, ବେଳେ ବେଳେ ବାହାରୁ ଖାଇଦିଏ।
ହୁଁ। ଆଚ୍ଛା ଆଚ୍ଛା ଆମର ବି ସେମିତିଆ ହଁ। ମୁଁ ଏଇ, ମୁଁ ବି ସେଇ ବିସ୍କୁଟ ଆଉ କଣ ଛତୁଆ ଫତୁଆ ଘରେ ଅଛି ତ ସେ ତିକି କଣ ଖାଇଲି ୟାପରେ ପୁଣି ଏବେ ପଖାଳ ଖାଇବି ଆଉ। ସେଇ ଆମର ବି ସେମିତି ଛତୁଆ, ଆମେ ଧର ମେସ ରେ ହଷ୍ଟେଲରେ ରହୁଛୁ ନା ଘରେ ବି ସେମିତି, ବନେଇକି କି ଇଏ ରଖିଛନ୍ତି ମୁଁ ଆଜି ଯିବି, ଗଲେ ନେଇକି ଯିବି, ପୁଣି ମେସକୁ। ନେଲେ ସେଠି, ସକାଳେ ପୁଣି ଖାଇବି ଆଉ। ଭଲ ବହୁତ ଭଲ ଲାଗେ କିନ୍ତୁ ସେଇଗୁଡା ବନେଇକି, ସବୁ ଘରେ ଗ୍ରାଇଣ୍ଡରରେ ତାକୁ ମିକ୍ସ କରିକି, ଇଏ କରିକି ଆଉ ଦଉଛନ୍ତି ଭଲ ଭଲ ଲାଗୁଛି ଖାଇବାକୁ ବି।
ଆଛା ଆଉ ତୁମେ ଏବେ କଣ, ପଢାପଢି କରୁଛ?
ପଢାପଢି ଏବେ ମୋର ତ ବିଇଡି ସରିଯାଇଛି ପିଜି ର ଏଇଟା ସେକ୍ କେଣ୍ଡ ଇୟର ଆଗକୁ ଦିଇଟା ସେମିଷ୍ଟର ଅଛି। ଆଉ ପଢାପଢି, କମ୍ପିଟେଟିଭ ପାଇଁ ପ୍ରିପେୟାର ଚାଲିଛି। ଗମେଣ୍ଟ ଏକ୍ଜାମ ଚାଲିଛି ଦବା ଦବି
ତୁମେ କୋଉ ବିଷୟରେ ପିଜି କରୁଛ?
ହଁ ହିଷ୍ଟ୍ରିରେ ପିଜି କରୁଛି, ହିଷ୍ଟ୍ରି ଯୋଉ ଅନର୍ଶ ଅଛି ସେଇଥିରେ ପିଜି କରୁଛି ହିଷ୍ଟ୍ରୀ ସବଜେକ୍ଟ ରେ।
ଅ ହିଷ୍ଟ୍ରିରେ, ଯେମିତି କିି ଅ ତମର ବିଷୟ ଆ ଆର୍ଟସ୍ ରୁ ହ।
ହଁ ଆ ହଁ ହଁ ସେଇଥିରେ। ହଁ ଆର୍ଟସରୁ ଆରମ୍ଭ ଇକୋନୋମି ଅନର୍ସ ପ୍ଲସ୍ ଥ୍ରୀରେ ଥିଲା। ତାପରେ ଏବେ ହିଷ୍ଟ୍ରି ଅନର୍ସରେ ପିଜି ଚାଲିଛି।
ଓ ଏଇ ତ ବହୁତ ଭଲ କଥା ତୁମେ ତୁମ ଅ ତୁମେ ତମ ଆଉ ଜୀବନରେ ଆଗକୁ କଣ କରିବାକୁ ଚାହୁଁଛ?
ଗୋଟେ ଭଲ ଟିଚିଂ ଲାଇନରେ ଯେହେତୁ ବିଇଡି ପିଜି ଚାଲିଛି ସେଥିପାଇଁ ଟିଚିଂ ଲାଇନରେ ଗୋଟେ ଭଲ କ୍ୟାରିଅର ଦେଖିବା ପାଇଁ ଚାହୁଁଛି। ଭବିଷ୍ୟତ ଗୋଟେ ଦେଖିବାକୁ ଚାହୁଁଛି ଦେଖାଯାଉ ଭଗବାନଙ୍କ ଆଶୀର୍ବାଦ। ଭଗବାନ ଙ୍କ ଆଶୀର୍ବାଦ ଏଇ ସବୁ ଅଛି ଦେଖାଯାଉ କଣ ହଉଛି ଆଗକୁ।
ହଁ ତୁମେ ଟିକେ ପୂର୍ବରୁ କହିଲ କି ଅ ତୁମେ ଏ ସବୁ ସରକାରୀ ପରୀକ୍ଷା ଗୁଡିକ ଦଉଛ। ତୁମେ କଣ କଣ ସରକାରୀ ପରୀକ୍ଷା ଗୁଡିକ ଦଉଛ?
ଯେଉଁ ଆମର ଆର ଆଇ ବାହାରୁଛି ଷ୍ଟେଟ୍ ଗମେଣ୍ଟରେ ସେଇଟା ରିସେଣ୍ଟ ଥିଲା ଏକ୍ଜାମ।
ହଁ ରେଭିନ୍ୟୁ ଇନ୍ସପେକ୍ଟର ଯୋଉଟାକୁ ଆମେ କହନ୍ତି ଆର ଆଇ। ଏଆର୍ ଏଇ ଅମିନ ଆଇସି ଡି ଏସ୍ ସୁପରଭାଇଜର।
ଆଜ୍ଞା ଏଇ ସବୁ ଦଉଛି ଆଉ। ପ୍ରାୟତଃ ମ୍ୟା ମାନେ ଅଧିକରୁ ଅଧିକ ଫୋକସ୍ ଟିଚିଂ ଲାଇନ୍ ପାଇଁ। ଓ ଟିଟି ଅଛି ପାଞ୍ଚ ତାରିଖରେ ଜୁଲାଇ ପାଞ୍ଚରେ।
ହଁ ଏହା ତ ଅଠେଇଶି ତାରିଖରେ ଥିଲା।
ହଁ ଆଜ୍ଞା ହଁ ସେଇଟା ହେଲା ଆଉ ନେକ୍ସଟ ଚାଲିଛି ଆଉ ସବୁ ଭଲ ଟିଚିଂ ସିଟିଇଟି ଏକ୍ଜାମ ଦେଇଥିଲି। ଆଉ କି ଆଉ ସବୁ ବି କିଛି ଦଉଛି ଏମିତି ଏକ୍ଜାମ ଆଉ। ତମେ କୋଉ ଏକ୍ଜାମ କ ଦଉଛ ଗମେଣ୍ଟରେ ଏବେ?
ମୁଁ ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଅ ହଁ ପ୍ରିପେୟାର କରୁଛି।
ଆଚ୍ଛା ଅଛା ହ। ଆଚ୍ଛା ଆଚ୍ଛା ଆଚ୍ଛା ଭଲ ବହୁତ ବଢିଆ। ଆଉ ପଢାପଢି ମାନେ ଆମ ଯୋଉ ଯୋଜନା କଣ କେମିତି ରଖୁଛନ୍ତି ସକାଳୁ ନା ରା ରତିରେ ଭଲ ସେ ପଢୁଛନ୍ତି ନା କୋଉ ଟାଇମ ରେ ପଢାପଢି କରୁଛନ୍ତି।
ହଁ ମୁଁ ମୋର ଡେଲି ରୁଟିନ ହିସାବରେ। ମୁଁ ସବୁଦିନ ସକାଳୁ ଉଠେ ଛଅଟା ବେଳେ ତ ଛଅଟା ବେଳେ ଉଠି ମୁଁ ମୋର ନିତ୍ୟକର୍ମ ସାରି ସାଢ଼େ ଛଅଟାରେ ପାଠ ପଢିବା ପାଇଁ ବସେ। ସାଢେ ଛଅଟା ସାଢେ ଦଶଟା ପର୍ଯ୍ୟନ୍ତ ପାଠ ପଢେ ସାଢେ ଦଶ ଟାରେ ଉଠି ଟିକେ ସମୟ ଅ ବିରତି ନେଇ। ଅ ନିଜକୁ ରେଷ୍ଟ ଦେଇ ତିନ ତାପରେ ମୁଁ ଅ। ଅ ସାଢ଼େ ଦଶ ସାଢେ ଏଗାରଟାରୁ ସାଢେ ବାରଟା ପ ର୍ଯ୍ୟନ୍ତ ଆମର ଯୋଉ ପ୍ରତ୍ୟେକ ଦିନ ଯୋଉ ନିୟୁଜ୍ ଆସେ। ତ ତାଙ୍କୁ ମୁଁ ଆନାଲିସିସ୍ କରେ ଘଣ୍ଟେ ପର୍ଯ୍ୟନ୍ତ ତ ସାଢେ ବାରଟାରୁ ମୁଁ ମୋର ନିଜେ ରୋଷେଇ କରେ ନିଜେ ରୋଷେଇ କରି ଖାଇ ପିଇକି ଫେରେ ଅ ଟିକଏ ରେଷ୍ଟ ନେଇ ପୁଣି ଦିନ ତିନିଟାରୁ ପଡ଼ିବା ଷ୍ଟାର୍ଟ କରେ। ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ। ସନ୍ଧ୍ୟା ଛଅଟାରେ ବୁଲାବୁଲି କରିକି ଆସ ସନ୍ଧ୍ୟା ଛଅଟାରେ ଫ ବୁଲାବୁଲି କରିବା ପାଇଁ ଯାଏ ବୁଲାବୁଲି କରିକି ଆସିକି ଫେର ସାତଟା ସାଢେ ପାଠ ପଢିବା ପାଇଁ ବସେ ଫେରେ ଏଗାରଟାରେ ମୁଁ ଶୋଇ ପଡେ ସାତଟା ସାଢେ ସାତଟାରୁ ଏଗାରଟା ପର୍ଯ୍ୟନ୍ତ। ପାଠ ପଢ଼େ ହେ ମୁଁ ଶୋଇପଡ଼େ ମୁଁ ଅ ପ୍ରତିଦିନ। ଅ ଦଶ ଘଣ୍ଟାରୁ ବାର ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼େ।
ବହୁତ ବଢିଆ ବହୁତ ବଢିଆ ଏମିତି ପଢ। ମାନେ ଖାଲି ଲାଇବ୍ରେରୀ ମାନେ ରୁମରେ ପଢ଼ନ୍ତି ନା ଲାଇବ୍ରେରୀ ଯାନ୍ତି ପଢିବାକୁ।
ନାଇଁ ମୁଁ ସବୁଦିନ ରୁମରେ ହିଁ ପାଠ ପଢେ।
ବହୁତ ଭଲ ଲାଇବ୍ରେରୀ ବି ଗଲେ ସେଠି ଧର ବହୁତ ସାରା କିଛି ପ୍ରୋବ୍ଲେମ ହେଇପାରେ ଯିବା ଆସିବା ଆମକୁ ଟାଇମ ବି ବହୁତ ପଳେଇଯାଏ। ଆଉ ପାଖା ପାଖି ନିୟରେଷ୍ଟ ପାଖ ପାଖରେ ଥିବା ଦରକାର କିନ୍ତୁ ଯିବା ପାଇଁ ସମୟ ଲାଗେ। ଯିବନି ଯେମିତି। ଆଉ ଭଲ ବହୁତ ରୁମ ରେ ରହିଲ ଆରାମସେ ଖାଇଲ ପିଇଲ ମାନେ ବସୁ ବସୁ ଇଏ କାମ କରୁ ଘରୁ ବି ଆରାମସେ କ୍ଲାସ୍ ଫ୍ଲାସ୍ ଯାହାବି ଆମର ରହୁଛି କଭର୍ କରିପାରିବା ଆମେ ସବୁ।
ହଁ।
ବହୁତ ବଢିଆ ରୁଟିନ ବହୁତ ବଢିଆ ରୁଟିନ ଏମିତି କରିଚାଲ ନିହାତି ଦିନେ ନା ଦିନେ ନିହାତି କିଛି କିଛି ଏ ଗ୍ଜାମରେ ଆମେ କ୍ୱାଲିଫାଏ କରିବା। ଆଗକୁ ବି ଭଲ ଭବିଷ୍ୟତ ଅଛି ଆମେ ଦେଖିବା ଆଉ ଦେଖୁଛ ତ ଆଜିିକା ସମୟରେ ଯାହା ସବୁ ଚାଲିଛି ଗର୍ମେଣ୍ଟ ଏଗ୍ଜାମ କ୍ୟାନସଲ ହେଇଯାଉଛି ଇ ହେଇ ଇଏ ହଉଛି, ସେଥିପାଇଁ ଆଶା ଯେ ଜଲ୍ଦି ଯଦି ଆମେ କିଛି ଯୋଉଠି କି ଏନ୍ଗେଜ୍ ହେଇଯିବା ହଁ।
ସାରା ଅ ସରକାରୀ ବିଭାଗର ଯେତେ ସାରା ସବୁ ପରୀକ୍ଷା ସବୁ ଆସିଛି ସବୁ ବି କ୍ୟାନସେଲ ହେଇସାରିଛି। ତ ଆଗକୁ ବି ସେମିତି ହବାର ଆମେ ଆଶା କରୁନାଉ। ତ ଏମିତି ବି ଆଗକୁ ନହଉ ବୋଲି ଆମେ ଆଶା କରୁଚୁ।
ଆଜ୍ଞା।
ଉଁ ମନ ଦେଇକି ପାଠ ପଢ। ଦିନେ ନା ଦିନେ ସରକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହବ।
ଆଜ୍ଞା ଟ୍ୟୁସନ କୋଉଠି କରୁଛନ୍ତି କୌଣସି ପିଲାଙ୍କୁ ଇଏ ପାଇଁ ନା କରୁନାହାନ୍ତି ଟ୍ୟୁସନ।
ହଁ ନା ମୁଁ ଆଗରୁ ଟ୍ୟଉସନ କରୁଥିଲି ଯେମିତିକି ଇଂଲିଶ ମିଡ଼ିୟମ ପିଲାଙ୍କର ସିପିଏସ୍ସି ଅ ଆଇସିି ଡି ଏସ୍ ପିଲାଙ୍କର ଏମତି ଏଠି ଆଇସିି ଏସ୍ସି ଆଇସିି ଏସ୍ସି ପିଲାଙ୍କର ମୁଁ ତାଙ୍କୁ ଟ୍ଯୁସନ କରୁଥିଲି।
ଆଜ୍ଞା।
ଅ ଦେନ୍ ବର୍ତ୍ତମାନ ମୋତେ ପାଠ ପଢ଼ିବାକୁ ସମୟ ନ ହେଉଥିବାରୁ ମୁଁ ଆଉ ଟ୍ଯୁସନ୍ ଯାଉନି, ଆଉ ଟ୍ଯୁସନ୍ ବି ମୋ ପାଖାପାଖି ନାହିଁ ସେଥିପାଇଁ ମୁଁ ଟ୍ଯୁସନ କରୁନେଇ।
ଆଚ୍ଛା ଆଛା, ବହୁତ ବଢିଆ ଭଲ କଥା। ଏବେ ମାନେ ଫୋକସ ଟା ଖାଲି ରହିବ ଆମର ଯୋଉ ସବୁଠାରୁ ଟାଇମ ଟା ଆମ ସେଇ ପାଠରେ ହିଁ ଦେଲେ ଭଲ ଆଗକୁ ଏଥିରେ ଟାଇମ ଟ୍ୟୁସନ୍ କଲେ କିଛି ଟାଇମ ବି ଯାଇଥାଏ କିନ୍ତୁ ଭଲ ଶିଖିଥାନ୍ତି ବି ଆମେ କିଛି। ପିଲାଙ୍କ ସହିତ ମୁଁ ରିସେଣ୍ଟ ଏବେ ଯାଉଛି ଇ ଟ୍ଯୁସନ କରିବାକୁ ମତେ ବି ଭଲ ଲାଗୁଛି ସେ ପିଲା ସହ କଥା ହେବା ପାଇଁ। ପଢ଼ାପଢ଼ି ବି ଆମର ହେଇଯାଉଛି ଡିସକସ୍ ହେଇଯାଉଛି ରିଭାଇଜ୍ ବି ହେଇଯାଉଛି, ସେଇ ଧର ଆମର ଏନ୍ ସିଟି ବହି ପଢ଼େଇ ପଢ଼େଇଲେ ଆମର ବି ସେଇ ସବୁ ଜିନିଷ ମନେ ରିମାଇଣ୍ଡ ହେଇଯାଉଛି ସବୁ।
ହଁ ଯେମିତିକିି ସେ ସେଟା ତ ଅଛି ସିପି ଏସି ପେଟଲ ଏନ୍‌ସିଆଇଟି ତ ଏସବୁକୁ ପଢେଇବା ଦ୍ଵାରା ନିଜ ପାଇଁ ବି ସୁବିଧା ହବ ବାକି ମତେ ସମୟ ମିଳୁନାହିଁ ବୋଲି ମୁଁ ଟ୍ଯୁସନ କରିବାକୁ ଯାଇପାରୁନାହିଁ, ଆଉ ମୋର ଆଖପାଖରେ କିଛି ଟ୍ୟୁସନ ଫାଙ୍କା ନାହିଁ, ଯାହା ଫଳରେ ମୁଁ କରୁନାହିଁ।
ଆଜ୍ଞା ଆଜ୍ଞା, ବହୁତ ଭଲ ବହୁତ ଭଲ ଦେଖ ଯଦି ବି ମିଳିବ ତାହେଲେ କରିବ, ଭଲ ବି ସେମାନଙ୍କୁ ବି ଆମେ କିଛି ଗାଇଡ଼୍ କରିପାରିବା ତାଙ୍କ କ୍ୟାରିଅର୍ ପାଇଁ ଆଉ ଆମେ ବି ଆମର ବି କିଛି ପଇସା ଆସିଲେ ସେଥିରୁ ଆମେ ଖର୍ଚ୍ଚ ବାର୍ଚ୍ଚ ପାଇଁ ଆମର ବି ସେଇଟା ଚଳିପାରିବ ଆମେ କିଛି ବହୁତ ଭଲ ବହୁତ। ଆମର ବି ଆମେ ଶିବେ ଯୋଉଠି ରହୁଛୁ ସେଠି ଆମ ପ୍ରାୟତ ମେସ ରେ ବହୁତ ପିଲା ଆମେ ଚାଳିଶ ଜଣ ପ୍ରାୟତ ଆମ ମେସରେ ପାଖା ପାଖି ରହୁଚୁ ପ୍ରାୟତଃ ଏଇଟି ପରସେଣ୍ଟ ପିଲା ଟିଉସନ ଗୋଟେ ନା ଦ ଦିଟା ଧରିଛନ୍ତି, ସେମାନେ ଟିଉସନ ଯାଆନ୍ତି କରିବାକୁ। ଆଉ ରେଷ୍ଟ୍ ଟାଇମ୍ ଲାଇବ୍ରେରୀ ଯାଆନ୍ତି ପଢାପଢି କରନ୍ତୁ ଆଇ ରୁ ରେ ରୁହନ୍ତୁ? ପଢ଼ା ପଢି
ଆଜ୍ଞା।
ଆଉ ତୁମ ଜୀବନରେ ଲକ୍ଷ୍ୟ କଣ ଅଛି?
ମୋର ଲକ୍ଷ୍ୟ ଏ ଯେହେତୁ ବିଇ ପିଜି ହେଇଚି। ଏ ଗୋଟେ ଟିଚର ଏ ପାଇଁ ଗୋଟେ ଏ ଅଛି ଗୋଟେ ଭଲ ଆଇଡଲ ଗୋଟେ ଦକ୍ଷ ଟିଚର ହବା ପାଇଁ। ଦେଖା ଯାଉ ଭଗବାନଙ୍କ କଣ ମାନେ ନିୟତି ଅଛି, ଆଉ ବା କଣ କଣ ଆଶୀର୍ବାଦ ଆଉ। ସମସ୍ତଙ୍କ ଆଶୀର୍ବାଦ ଅଛି ତ? ହଉଛି ଦେଖାଯାଏ, କିନ୍ତୁ ଲକ୍ଷ୍ୟ ତ ଏଇଟା ଅଛି ଯେ ଗୋଟେ ଭଲ ଟିଚର ହବା ପାଇଁ, ଆଉ ନେକ୍ସଟ ଦେଖିବା।
ତୁମେ ଓଡିଶାରେ କୁଆଡେ କୁଆଡେ ବୁଲିବା ପାଇଁ ଯାଇଚ?
ଓଡ଼ିଶାରେ ଆମେ ମୁଁ ତ ପ୍ରାୟତଃ ବହୁତ ଜାଗା ବୁଲିଚି। ଯେମିତିକି ଆମେ ଯେହେତୁ ବାଲେଶ୍ଵରରେ ରହୁଚୁ ବାଲେଶ୍ୱର ରେ ତ ପ୍ରାୟବେଳେ ଫାଙ୍କା ରହୁନ ଆସିକି ନିୟରେଷ୍ଟ ପାଖାପାଖି ଯାହା ବିି ସବୁ ପ୍ଲେସ୍ ଅଛି ଏମିତି ପଞ୍ଚୁଲିଙ୍ଗେଶ୍ଵରରେ ଆମର ଶିବଙ୍କର ଯଉ ମନ୍ଦିର ଅଛି। ସେଠି ଯାଇ ଆମେ ଯୋଉ ଲିଙ୍ଗ ଥାଏ ସେଠି ଆମେ ଯାଇ ହାତରେ ପ୍ରଣାମ କରିଥାନ୍ତି, ଆଉ ସେଠି ବି ଆମେ ବହୁତ ଥର ଯାଇଛୁ, ପାହାଡ଼କୁ ଚଢ଼ିକି ସେଠି ବହୁତ ଭଲ ଲାଗେ ସେ ଜାଗା।
ହଁ ଯେମିତି କିି ଝରଣା ଭିତରେ ଥିବା ପାଞ୍ଚଟା ଲିଙ୍ଗକୁ ତମେ ହାତ ମାରିକି ଛୁଇଁବ। ତ ଏଇ ଜାଗାକୁୁ ବି ମୁଁ ଯାଇଛି।
ସେଇଟା ବହୁତ ବଢିଆ ଜାଗା ଆରାମ ସେ ଚାଲିକି ଯିବ, ତାପରେ ଯପିବ ସେଠିକି ଆଉ ତା ପାଖରେ ଯୋଉ ନୀଳଗିରି ଅଛି ଜଗନ୍ନାଥଙ୍କର ମନ୍ଦିର ଯୋଉ ଅଛି। ଆଉ ସେଠିକାର ଖ ମାନେ ଯେଉଁ ପ୍ରସାଦ ବାହାରେ ବହୁତ ବି ବଢିଆ ତମେ ଯଦି ଯାଉଛ ସେବେ ଯଦି ସେଠିକା ପ୍ରସାଦ ଖାଇବ, ଆଉ ତୁମେ ଅନୁଭବ କରିବ ବୋହୁତ ବହୁତ ମାନେ ଭଗବାନଙ୍କ ପାଖରେ ସେ ପ୍ରସାର ଲାଗିଥାଏ ଆସିକି ଆମେ ଖାଇଥାଉ ପୁଣି ବହୁତ ସୁନ୍ଦର ଲାଗିଥାଏ, ଯଦି ବି ଯାଅ କେବେ। ଚେଷ୍ଟ ଚ କରିବ ଯେ ପ୍ରସାର ଟିକେ ପାଇକି ଆସିବ, ଆଉ ତା ପାଖରେ ବି ଗୋ ହଁ କୁହ?
ଆଉ ପାଖରେ ଥିବା କ୍ଷୀରଚାର ଗୋପୀନାଥ।
ହଁ କ୍ଷୀରଚୋା ହଁ ସେଠିକି ବି ଯାଇଚି, ତମେ ଯାଇଛ କେବେ କ୍ଷୀରଚା?
ହଁ କ୍ଷୀରଚର ଗୋପୀନାଥ ମୁ ବିି ଯାଇଚି ବୋହୁତ ଥର ଯାଇଚି। ଆଉ ଇମାମୀ ଜଗନ୍ନାଥ।
ହଁ ଇମାମେ ଜଗନ୍ନାଥ ଟେମ୍ପଲ୍ ଯେଉଁଟା ବି ସେଇଟା ବି ବୋହୁତ ଭଲ। ସନ୍ଧ୍ୟା ଆରତି ସେଠି ବହୁତ ସୁନ୍ଦର ହୁଏ, ସାଢେ ସାତ ସାଢେ ଛଅଟାରେ ହଁ ସବୁଦିନ ସାଢେ ଅ ଛୋଟ ସେଇ ଟାଇମ ରେ ବହୁତ ମାନେ ସୁନ୍ଦର ଲାଗିଥାଏ, ପୁରା ଭିତରକୁ ଏଣ୍ଟ୍ରି ଜଗନ୍ନାଥଙ୍କୁ ଦେଖିକି ଆଉ ଜଗନ୍ନାଥଙ୍କୁ ଦେଖିବ ଏବଂ ଦର୍ଶନ କରିବ। ଏବଂ ଆରାମସେ ଆରତି ନେଇକି ଆରାମସେ ଆସ ବୋହୁତ ବଢିଆ ଲାଗେ କୀର୍ତ୍ତନ ବି ହେଇ ଚାରିପଟରେ।
ତମକୁ ଯେମିତି କିି ଅ ବାଲେଶ୍ୱର ର କୋଉ ଜାଗା ଯିବା ପାଇଁ ବେଶୀ ଭଲ ଲାଗେ?
ବେଶୀ ଭଲ ଲାଗେ ସେମିତି ପାଖାପାଖି କହିବାକୁ ଗଲେ? ଆହୁରି ବହୁତ ସାରା ଅଛି, କି ମାନେ ଦେଖକୁ ଗଲେ। ସେଇ ତିନିଟା ସେଇ ଆମ ଯେ ଲିଙ୍ଗର ଆ ନ ସରି ଆମର ଯୋଉ ପଞ୍ଚଲିଙ୍ଗେଶ୍ୱର ସେଠିକି ଯିବା ପାଇଁ ଭଲ ଲାଗେ। ଆଉ କ୍ଷୀରଚୋରା ଗୋପୀନାଥ ବି ଭଲ ଲାଗେ ନୀଳଗିରି ବି ଭଲ ଲାଗେ ଇମାମି ବି ଭଲ ଲାଗେ। ତ ସବୁ ଭଲ ଲାଗେ କାହିଁକି ନା ସେଇ ବାଟେ ହିଁ ସବୁ ଯାଉ ନା ସେଇ ବାଟେ ହିଁ ଯାଉ ସବୁଆଡେ ଦର୍ଶନ କରି ଗୋଟେ ଦିନ ଯାଉ ସବୁଆଡ଼େ ଦର୍ଶନ କରିକି ଆମେ ଆସିଥାଉ ପୁଣି ସାଙ୍ଗସାଥି ଯୋଉ ଯାଉ ବାଇକ ରେ ପଳେଇ ଯାଉ ସବୁ। ଆରାମସେ ଦର୍ଶନ କରିକି ଗୋଟେ ଦିନରେ ପୁଣି ଫେରିଆସୁ।
ଯାଅ ତୁମେ କେବେ ବାଲେଶ୍ୱରରେ ଥିବା ଚାନ୍ଦିପୁର ସମୁଦ୍ର
ହଁ ଚାନ୍ଦିପୁର ସିଏ ମେ ବୋଉ ଦୁଇ ଚାରି ଥର ଗଲିଣି ବହୁତ ଭଲ